ହ୍ୟାଲୋ।
ହଁ ଶାଗ କଣ କରୁଛୁ?
କିଛି ନ ବସିଚି ତୁ କରୁଛୁ।
ମୁଁ ବି ବସିଛି।
ଆଉ କଣ କଲୁ? ହଁ ମୋ ମମି ହଉଛି ଜଷ୍ଟ ଏବେ ରୋଷେଇବାସ ସାରି ଆସିଲା ଆଉ ତୋମ ମାମା କଣ କରୁଛନ୍ତି?
ଓ। ମୋ ମାମା ବି ରୋଷେଇବାସ ସାରିକି ଏବେ ବସିଯାଆନ୍ତି ମୋ ପାଖରେ ମାମା ହରିକା ବସିଛୁ ଆଉ।
ମୋ ମମି ସିରିଏଲ ଦେଖିବାକୁ ପଳେଇଛି ମୁଁ ଏଇ ରୁମ ରେ ବସିକି ତୋ ସାଙ୍ଗେ କଥା ହଉଛି।
ଓହୋ ଆଉ ଆଜି କମ୍ପ୍ୟୁଟର ଯାଇ
ଆଉ ପିକନିକ ନା ଆଜି ଯାଇନି।
ଅ ହ।
ତୁ କାଲି ଯିବୁ ତ?
ହଁ ଦେଖିଆ।
ଯିବୁ ଯଦି ମତେ କହିବୁ।
ହଁ ହଁ।
ଆଉ କୋଉଠି ଯିବା ବାହାରକୁ ହଁ ମୁଁ ବି ସେୟା ପଚାରିଥାନ୍ତି କୋଉଠି ଯିବା କୋଉଠି?
ଗୋଟେ ଭଲ ଜାଗା ଦେଖିକି ଯିବା ଯେମିତି ମାନେ ଭୋଜି କରିବା ପାଇଁ ଭଲ ଥିବ ଆଉ ସବୁ ସୁବିଧା ଥିବ
ଆଉ ଆମ ସାଙ୍ଗ ମାନଙ୍କର ବାପା ମା ମାନେ ବି ମାନିବା ଦରକାର
ହଁ।
କଣ ଭାବିଲୁ କଣ କୋଉଠି ଯିବା ଅସହଜ
ହଁ ଯିବା ଦେଖିବା ଆଉ ହଁ ସେଇଠିକ ହିଁ ଯିବା।
ହୁଁ ସେଇଠି ପାଣି ଫାଣି ବି ସୁବିଧା ଅଛି ଆଉ କୋଉଠି ଦେଖିବା ଗଲେ ନାହିଁ
ହଁ ଏବେ ବି ବର୍ଷା ଦିନ ଚାଲିଛି କେଉ ମୁହୂର୍ତ୍ତରେ ଏ ବର୍ଷା ହବ ପାଖକୁ ନ ଗଲେ ହଇରାଣ ହେବା
ହୁଁ ସେଇ
ହଉ।
ଆଉ କାଲି ତମର ବର୍ଷା ହେଇକି ନା ସେଇଆଟା
ହଁ ବର୍ଷା ଜୋରରେ ହେଲା ମାନେ ବର୍ଷା ଉଠେଇଥିଲା ହେଲେ ହେଇନି
ଆଉ ବିଜୁଳି ଗଡଡି ସବୁ ତା ପୂର୍ବରୁ ତମେ ଉଥୁଥୁ କାଲି ରାତିରେ ବହୁତ ଜୋର ଗୋଟେ ଚଢକ ମାରିଛନ୍ତି।
ହଁ ହଁ ସନ୍ଧ୍ୟା ବେଳେ ଫାଷ୍ଟ
ହଁ। ତମ ଫୋନ୍ ସବୁ ଖୋଲାଥିଲା ସୁିଚଅପ୍ କରିଦେଇଥିଲ?
ନାଇଁ ସୁଇଚ୍ ଅଫ୍ କରିଦେଇଥିଲୁ ନା ଏତେ ଜୋରରେ ବିଜୁଳି ଝରଝଡି ମାରୁଛି ଆଉ ଫୋନ ଖରାପ ହେଇଯିବ।
ହଉ ଏତେ ଜୋର ମାଲା ହଉଛି ଆମର ଝି ଚିଲେଇଲା ସାଙ୍ଗେ ସାଙ୍ଗେ ସୁଇଜଅପ୍ କରିଦେଲା।
ହଁ।
ଆଉ ତମ ଘରେ ତୋ ଭାଇ ଭଉଣୀ ଅଛନ୍ତି ନା ସବୁ ସ୍କୁଲ ଜାଇଛନ୍ତି?
ନାଇଁ ସ୍କୁଲ ଯାଇନାହାନ୍ତି। ଆମ ପୁଅର ଏ ବର୍ ବର୍ଷ ଦଶମ ହେଲା ସ ସ୍କୁଲ ଯାଉନି ଟୋଟାଲ। ଆଉ ଆଜି ଫାଷ୍ଟ ଦିନ ଟା ବୋଲି ଯାଇନି ଆଉ କାଲିଠୁ ଯିବେ ଆଉ।
ଆଉ ତମ ଝିଅ କୋଉ କ୍ଲାସ ହେଲା?
ଆମ ଝିଅର ନବମ ହେଲା।
ହୁଁ ବଡ ବଡ ହେଇଗଲେଣି ଆଉ।
ହଁ, ତମ ଝିଅର?
ଆମ ଝିଅ ତ ସପ୍ତମ ହେଇଥାନ୍ତା କିନ୍ତୁ ଆଦର୍ଶ କୁ ପଳେଇଲା ପୁଣି ଷଷ୍ଠରେ ପଡିବ ଆଉ। ଆଜି ତାର ପ୍ରଥମ ଦିନ ସ୍କୁଲ ଯାଇଛି।
ଭଲ।
ସକାଳୁ ସକାଳୁ ବାହାରି ରେଡି ହେଇି ଦୌଡିଛି।
ହଁ।
ବାବା ଗଲେ ଛାଡ଼ିକି ଆସିଲେ ତାକୁ ଆଉ, ଆସିବ ପାଞ୍ଚଟା ବାଜିଯିବ ତ
ଓହୋ। ଆଉ ତୋ ମାମା କଣ ରୋଷେଇ କଲେ?
ହୁଁ, ମାମା ହଉଛି ରୋଷେଇ କରିଲେ ହଉଛି ହଁ ଭାତ, ତରକାରୀ କରୁଛନ୍ତି ଆଉ।
ଓହୋ, ତୁ ଖାଇନୁ?
ନା ମୁଁ ଖାଇନି? ତୁ ଖାଇ ସାରୁଲଣି? ସକାଳ କଣ ଖାଇଲୁ?
ହଁ ମୁଁ ସକାଳେ ଖାଇ କ୍ଷୀର ପିଇଥିଲି। ବିସ୍କୁଟ ଖାଇଥିଲି। ତାପରେ ମୋ ମାମା ରୋଷେଇ ଗଲାଠୁ ସୋୟାବିନ୍ ତରକାରୀ ଆଉ ଭାତ ତ ଖାଇକି ଏବେ ବସିଛୁ।
ଉଁ ହଉ। କାଲି କଣ ଖାଇଲୁ?
କାଲି ରାତିରେ? ଭାତ, ସେଇ ସୋୟାବିନ୍ ତରକାରୀ, ଛତୁ ତରକାରୀ,
ଆଉ ରଜର କଣ କଣ କଲୁ?
ରଜରେ ସବୁ ପହିଲି ରଜରେ ମୁଁ ଯାଇଥିଲି ଏ ମୋ ବଡ଼ ବାପାଙ୍କ ଘରକୁ ଯାଇଥିଲି। ଆଉ ଆମ ଗାଁରେ ରଜ ମହୋତ୍ସବ ହଉଥିଲା ଯେ ସେଠିକି ଯାଇଥିଲି। ଅ ଦି ଦିନିଆଙ୍କ ଦେଖିବା ପାଇଁ ଆଉ।
ଏଇ ଯୋଉ ମାଇକ ବାଜୁଥିଲା ଆଉ ଯୋଉ ରଜ ହଉଥିଲା କୋଉଠି ହଉଥିଲା କୋଉଠି କୁନିନ୍ଦା ର ହଉଥିଲା ନା ତମ କେନ୍ଦୁପଡରେ ହଉଥିଲା? ସର
ଏଇ କୁନିନ୍ଦାରେ ହଉଥିଲା। କୁନିନ୍ଦାରେ
ହଁ, ହଁ। ଯାଇଥିଲି ସେଠି ଏ ମ୍
କଣ କହିଲ?
ସୀମା ଆଉ ବର୍ଷା ହରିକାଙ୍କୁ ଦେଖିଚୁ?
ନାଇଁ ସେମାନଙ୍କୁ ଦେଖିନି ମୁଁ ତାଙ୍କ ସହିତ ଭେଟ ହେଇନି।
ଉୁଁ ହଉ ଆଉ। ଲବି ସାଙ୍ଗ କଥା ହଉଛି ତ?
ହଁ। ଆଉ କାଲି କମ୍ପୁଟର ଯିବୁ?
ଉଁ ଦେଖିଆ। ତୁ ଯିବୁ କହିବୁ ଯଦି ଯିବୁ।
ହଁ ମୁଁ କହିବି ସକାଳୁ ଜଣେଇବି ତୋତେ ଆଉ।
ହଁ ଖୋଲିଗଲାଣି।
ହ ହଁ ସ୍କୁଲ ଖୋଲିଗଲାଣି ଆମେ ଫର୍ମ ପକେଇଥିଲେ ଯୋଉ ସେ ସବୁ କେବେ ସିଲେକ୍ସନ ଆସିବ କେଆଣି।
ଜାଣିଚୁ ଗୋଟେ ହଉଚି କାଲି କାଲିନୁହଁ ଲାଷ୍ଟ ରଜଦିନ ଗୋଟେ ଆକ୍ସିଡେଣ୍ଟ ହେଇଚି।
ହଁ କାଲିବି ଆମ ଗାଁ ରୁ ଜଣେ ମରିଯାଇଚନ୍ତି।
କେମିତି?
ମାନେ ସେଇ ଆକ୍ସିଡେଣ୍ଟରେ।
ତମରବି ମୋ କଲେଜରେ ସାଙ୍ଗରେ ପଢୁଥିଲା ସେ ମାନେ ଅ ମାନେ ଆସିଥିଲା ହଉଚି ତା ମାମୁଁ ଙ୍କ ପୁଅର ବ୍ର ବ୍ରତ ଘର ଥିଲା। ହେଲା ଏଯୋଉ ଯୋଉ ଥାନା ପାଖରେ ଯୋଉ ଛକଟା ଅଛି।
ହଁ ହଁ।
ହାଲୋ ସେଠି ଏକ୍ସିଡେଣ୍ଟ ହେଇଚି।
ହଁ ଓହୋ। ଓ ହୋ ଏମତିତ ସବୁ ଆଜି କାଲି ବହୁତ ଆକ୍ସିଡେଣ୍ଟ ହଉଚି ଆଉ କଣ କରିବା କାଲି ଆମ ଗାଁରେ ସେମିତି ଜଣେ ମାନେ ତାଙ୍କର ଇଏ ହେଇଗଲା ଡେଥ ହେଇଗଲା।
ହଁ ଆମେ ପୁଣି ସେଇ ବାଟ ଦେଇ ଯାଉଚୁ ସବୁବେଳେ ସେ ହାଇୱେ ଯିବେ ଅଁ ଗାଡି ବାଲା ପିଇଥିଲା ବୋଧେ ଚପେଇ ଚପେଇ ଦେଲା କାରରେ ଆସୁଥିଲେ ସେମାନେ
ହାଇବା ନୁହେଁ ଆମର କଣ ହେଲା ଗୋଟେ କାରଟେ ଆକ୍ସିଡେଣ୍ଟ ହେଇଗଲା। କାରରେ
ହୁଁ। କାର ସାଙ୍ଗରେ କାର?
ନାଇଁ କାର ସହିତ କଣ କହିଲୁ ଯୋଉ ଇଏ କଣ ଉଁ ସାଇକେଲରେ ଯାଉଥିଲା ସେ ଲୋକଟା।
ଓହୋ ଏମିତି ସବୁ କୁଟନ୍ତି ବୟସ କେତେ ହବ ତାଙ୍କର?
ତାଙ୍କର ତାଙ୍କର ପୁଅ ଝିଅ ଚାରିଟା ବୟସ ସେଇ ବେଶୀ ହେଇନି ଆଉ।
ତମ ଘର ପାଖରେ ତାଙ୍କ ଘର?
ହଁ।
ହୁଁ? ଯାଇଥିଲୁ ତାଙ୍କ ଘରକୁ କାନ୍ଦୁଥିବେତ
ଆଉ
ଭାରି ଦୁଃଖଦ ବିଷୟ
ହଁ ବା।
ଆଉ ତୋ ଅମଁ ବୋଉ ହେରିକା ଅଛନ୍ତି ଘରେ?
ହଁ ଅଛନ୍ତି ସମସ୍ତେ।
ତାଙ୍କ ଦେହ ସବୁ ଭଲ ଅଛିତ ସମସ୍ତିଙ୍କର।
ହଁ ସମସ୍ତିଙ୍କର ଭଲଅଛି ତମର?
ହଁ ଆମ ଘରେବି ସମେତେ ଭଲଅଛି ଆଉ କଣ କରିବୁ ଭାବିଲୁ ସିଟି ପାଇଁ ପକେଇଲୁ?
ଅ
ହୁଁ।
ହଁ। ହଁ ପକେଇଚି ଆଉ। ହଁ ସେଇଭଳିଆ ପଢା ପଢି କରୁଚି ଲାଇନ ତ କଟି ଯାଉଚି ଆଉ। ରାତି ରେ ତ ପଢି ହଉନି ଦିନରେ ଯାହା ଟିକିଏ ଟିକିଏ
ରାତି ରେ ତ କହୁଥିବେ ମାନେ ସନ୍ଧ୍ୟାବେଳେ ଆସୁଚି ବର୍ଷ-ବର୍ଷା ଆସିତେ ଲାଇନ କଟିଯିବ ଆସୁନି।
ହଁ। କେତେବେଳେ ଖାଇବୁ?
ଖାଇବି ଆଉ।
ହ୍ୟାଲୋ।
ଅଛୁ ଏଇଠି।
ଓହୋ। ଖାଆନି ତମ କୁକୁରକୁ ଦେଇ ଦେ ସେ ଖାଇକି ବଞ୍ଚି ତୁ ତୁ ନ ଖାଇକି ମାନେ ପତଲୁ ହେଇଯାଆ।
ହ୍ୟାଲୋ।
ହଁ ହଁ।
ଆଉ ଯୋଉ ଗୋଟେ କହୁ ଥିଲୁ ବା ଗୋଟେ କୁନି ଚଢେଇକୁ ତୁ ମାନେ ବର୍ଷା ପବନ ହଉଥିଲା ବେଳେ ତା ମାଆ ଛାଡି କୁଆଡେ ପଳେଇଥିଲା ତାକୁ ବଞ୍ଚେଇଥିଲୁ ସିଏ କେମିତି ଅଛି?
ସିଏ ତାକୁ ହଉଚି ତୋତେ କହିଲା ପରେ ତା ପର ଦିନ ହଉଚି ତାକୁ ମାନେ ଆଉ ମୁଁ କମ୍ପ୍ୟୁଟର ରେ କହିନଥିଲି ତତେ କି ହଉଚି ସକାଳୁ ସକାଳୁ ଆମ ଝିଅ ମତେ ଉଠେଇଲା ବେଳକୁ । ତା ପରଦିନ ମାନେ ମୁଁ କମ୍ପ୍ୟୁଟର କ୍ଲାସ ରୁ ଆସିଲି ତାକୁ ହଉଚି ପୁଣି ଖୁଏଇଲି ଖୁ ନ ଥିଲି ତାକୁ ହଉଚି ଗଛ ଉପରେ ଝାଡିଲୁ ସେ ଉଡିଆକୁ ଚେଷ୍ଟା କରୁଥିଲା ହେଲା ଉଡ଼ିକି ପଳା।
ପଳେଇଲା?
ଶୁଭୁଚି ତ ହଁ।
ଭଲ ହଁ ହଁ।
ଭଲ ବି ହେଲା ହଁ।
ହଁ।
ଆଉ କଣ କରୁଚୁ?
ବସିଚି ଏବେ ଆଉ। ଆମ ପୁଅ ଯାଇଥିଲା ଗାଧେଇଆ ପାଇଁ ଯେ ସେ ଏବେ ଆସିକି ବସିଚି ମୋ ପାଖେରେ।
ତୁ ଗା
କଣ କହିଲୁ?
ଗାଧେଇ ସାଇଲୁଣୁ?
ହଁ ସଖାଳୁ ଗାଧେଇକି ଖାଇକି ବସିଛି।
ହେଇ ସ୍କୁଲ ଖୋଲି ଗଲାଣି ବୋଲି କି ମତେ ବି ହଉଚି ଆଜି ବାଧ୍ୟ ହେଇ ଶୀଘ୍ର ଗାଧେଇଆକୁ ପଡିଲା ସକାଳେ।
ହଁ। ଆଜିଠୁ ସ୍କୁଲ ଖୋଲା ହେଲା ସବୁ ପିଲା ଆସିଚନ୍ତି?
ହଁ ଆସିଚନ୍ତି ଅଳ୍ପ ପିଲା ଅଧେ ପିଲା ଆସିନାହାନ୍ତି ଜାଣିଚୁ ନା ଆମର ହଉଚୀ ନୂଆ ମ୍ୟାାମ ଆସିଚନ୍ତି।
ଓହୋ। ମୁଁ ଜାଣିି
ନୂଆ ହେଡମାଷ୍ଟର ଆସିଛନ୍ତି।
ଓହୋ କିଏ ତାଙ୍କ ନାଁ?
ତାଙ୍କ ନାଁ ସତ କଥା କହିଛି ମୁଁ ଜାଣୀନୀ ଏ ଯାଏ।
ଓହୋ ମାନେ କଣ ମ୍ୟାମ ନା ସାର୍ ଆସିଛନ୍ତି?
ମାଷ୍ଟେ କାଲି ଆସିକି ଅନ କରିଗଲେ ଆଜି ଆସଛି ବୋଧେ।
ମାନେ ମ୍ୟାମ ଆସିଛନ୍ତି?
ହଁ।
ଓହୋ ମୁଁ ଭାବିଲି ବଧେ ମିତାଲି ମ୍ୟାମ ପରେ ହେଡମା ଷ୍ଟର ହେଇକି ଫେରିଲି ନା କଣ ଆଉ ପିଲା ଆଉ ଡରିକି ସ୍କୁଲ ଯାଇନଥାନ୍ତେ ନା ମତାଲି ମ୍ୟାଡାମ ଯଦି ହେଡମାଷ୍ଟର ହେଇ ଯାଇଥାନ୍ତେ।
ନା ମର ସେ ତାଙ୍କୁ ବୟସ କେତେ ହେଇଛି ବାକି ହଉଛି ରଶ୍ମି ମ୍ୟାମ ଯେମିତି ଆସିଥିଲେ ସେ ବି ସେମିତି ଆସିଛନ୍ତି।
ଓହୋ ହଁ ହଉ।
ହଁ।